ଏବେ ଏବେ ତୁ ଗୋଟେ କଉ ଟପିକ୍ ରେ କହୁନୁ?
ଏବେ-ଏଁ ଭୋଜି କରିଆ ପରା, ମୁଁ କହିଲି ହେତଳେ।
ଭଜି ଗଲା ଆମେ ଏଇଠି ଆମେ ତିନି, ଆଉ ଇଏ-ଏ ଦିନେଷ ଚାରି
ଁ ଦିନେଶ ଚାରି, ଆମେ ତିନି, ଶୁଭମ୍ ଭାଇ।
ହେଇ ଜୁଜୁକୁଚୁତ ତା ଯୋଉ ପଇସା ଯଉ ଦେବେ।
ହଁ, ହଁ, ଏମିତି ସେମିତି କିଛି ନାହିଁ। ତାକୁ ସେମିତି ନାଇଁ ତାକୁ କହିବେ କି ତୁ ଆଣିବୁ ବଲେ ଆଣେ, ନହେଲେ ମୁଁ ଡାକିବୁନି। ଜମାରୁ ଡାକି ଆନି।
ହଁ, ତାକୁ କହିବା ତ ଆଉ ନା ଆଉ ଆଣିବୁ ୟଦି କରିଆ ନହେଲ ନାହିଁ। ଆସିବ୍ କହ ନାଁ ନାଇଁ ମୁଁ ଆଣିପାରିବିନି।
ହଁ ଏମିତି ସେଇଦିନ ଦେଖୁନ ଏ ମାନେ ଆମେ ପଇସା ଦବା ହେଲା ଆମେ ପଇସା ଦବା ଆମେ ଆଣିକି ଛଡେଇବା ଆମେ ପୁଣି ଆଣିବା ପୁଣି ରୋଷେଇ କରିବା ସିଏ ଆସିବ କଣ କରିବ ନା ଖାଇବ ଯିବ।
ହଁ ଖାଇବ ଯିବ ତା ଆ ବାସ କଥା କହିଲେ ସେ ଆଉ କରୁନି କିଛି ନାହିଁ।
ହେଇରା ବି କିଛି କରିବନି ସେ ଖାଲି ବାଉଳି ହବ ହଁ ମୁଁ ଯାଉଛିହରି ଇଆଡେ ଯାଉଛିହରି ସିଆଡେ ଯାଉଛିହରି।
ନହେଲେ ତୁ ମୁଁ ଖାଉ ତିନି ଜଣ।
ତିନି ଜଣ ଦିନେଶର ଦିନେଶର ଯେ ସିଏ ଆଗାମ ମିଶେ ଇବନି?
ନା ତାକୁ ତ ମନା କରିଦବା ଆଉ। ଆଉ ମନା କର ଦବା ଆମେ ଆଉ ବାକି ସ୍କୁଲ ରେ ତା ଦିନ ସବୁ କ ନା ନାଇଁ ଆମେ ଏତିକି କ ଏତିକି ଗୁରା ନଏଲେ ନାହିଁ ଯଦି କହିବ ନା ଆଉକୁ ମିଟଣା ହବ ସେ ସେଉ ଯଦି ଯଦି କହିବ କହିବ ନାଇଁ ନଁ ଜାହାକୁ ହେଲେ ଜଣକୁ ମିଶିବ ମିଶା କୁ ନହେଲେ ମିତନ ଭାଇକୁ।
ଓ ହୋ। ହଁ ହେଲେ ଏମିତି କରିବା ନହେଲେ, ଆଉ କଣ କରିବା ନହଲେ ଓମ ଭାଇ ତମେ ମିସିବ କମେ କହିଲ କାଲି ଯିବ ନା ଓମ ଭାଇ।
ହଁ ସିମ ଆ ତାକୁ ହଁ ତାକୁ ଉମୁକୁ ମିଶେଇ ଦେଲେ ସିଏ ବିଦ ଭାଇକୁ କହିବ ମ।
ହଁ ସିଏ ଆଡୁ ସିଏ ହାଡୁ ପଠେଇଦବ ନହେଲେ ଆଣିବ ଆଇିଲା ବେଳକୁ।
ସେ ପ ପଠେଇଦଲେ ତାକୁ ଶୁଭମକୁ କହିବା କହିବା ତୁ ତୋର ଯାଇକି ଆଣେ ସେ ସେ ତ ନାଇ ଯଦି କହିଦେଲା ତା ଆଡୁ ଭଲ ହେଲା ଆହୁରି।
ହଁ।
ନାଇଁ କରିଦେଲା ଭଲ ହେଲା।
ନାଇ କଦଲା ଭ ଭଲ ହେଲା ନହେଲେ ଦେଖିବା ଆଉ।
ଏ ଦିନ ଚାରି ଓ ମୋ ପାଞ୍ଚ ପାଞ୍ଚ ଜଣ ହେଲା ଆସିକି କେତେଟା ଚାରିଟା ଟା ପାଞ୍ଚଟା ଚମଡ଼ା ଆମେ କଣ ପାରବୁନି ତ
ଆମେ ଦିିପହରେ ଛଡେଇଦବା ଯେ ଦିିପହରେ ଛଡେଇ ଦେଲାଠୁ ହ ଦିପହରେ ଛଡେଇକି ସେଇଦିନ ଭଳିଆ ରଖିଦବା ଆଉ ରାତିରେ କରିବା ଆଉ ରାତିରେ କରିକି ଏଗାରଟା ଭିତରେ ପଳେଇବା ଆଉ ଏଗାରଟା ସାଢେ ବାରଟା ଭିତରେ ଦେଖିକି
ଏଗାରଟା ପରେ ହେଲେ କଣ ହେଇଯିବ କି ତୁ କଣ କରିବୁ କି ଯାଇକି ଘରେ?
ଏଗାରଟା ପରେ ଯେ ମୁଁ ଆଇପ ମନା କରୁଚି। କହୁଚି ଏଗାରଟା ଭିତରେ ସାଢେ ଏଗାରଟା ଭିତରେ ପଳେଇ ଆସ, ମାମୁ ପଳେଇ ଆସଛନ୍ତି ଘରକୁ ଯାଉଛନ୍ତି ସେଠି ତ। ସିଏ ଗଲା ମାତ୍ରେ ମତେ ଖୋଜୁଛନ୍ତି ସାଙ୍ଗେ ସାଙ୍ଗେ କୁହାରେ ଗଲା?
ହେ ତୁ କହିଦବୁ ଆ ମୋ ସାାତରେ ଭୋଜି କରିବା ପାଇଁ ବୋଲି।
ହଁ କହିଦେଲେ ହବ ଯେ
କିଛି କହାବେନି କାଲି କାଲିଆଡେ ମିଲନ ଯଉ ଅଣ୍ଡା ଟା ନେଲାନି? ଅଣ୍ଡା ନେଲା ଆମ୍ବ ନେଲା କାଲି ରାତିରେ ପିଇ ପିଇ ଦେଇଚି ଆଉ।
ହଁ ସେ ତ କାଲି ଦିପହରୁ ପିଇଲାଣି ବୋଧେ।
ହଁ ପିଇଚି ଘଟି ଯାଇ ଗଲା ତାରେ ହ ମୋ ମା ଥିଲା ଯଉ ମାଙ୍କୁ କହୁଚି କୁହାରେଗଲା ଆମ୍ବ? ୟେ ମା କଲା ହଁ ଆମ୍ୱ ପା ମୁଁ ତାକୁ ଦେଲିଣି ଏଇଠି ଦଉଚି ତାକୁ ଜ୍ୱରରେ ତାର ମୁ ପା କହୁଚି ଚି ଆଉ ମୋ ପାଇଁ? ମା କହିଲା ତମ କୁ ପା ଦିଆ ହେଇଚି ନା ଦିଆ ହେଇଚି କେବେଠୁ ତମକୁ ଦିଆ ହେଲାଣି କେତେ ଦିନ ହେଲା।
କହୁଚି ନା ହଉ ହଉ ହ୍ୟାଣ୍ଡଶେକ୍ ଟା କରିଦବ। ମୁ ଭାବୁଥିଲି ଗୁହ ହାତରେ ହ୍ୟାଣ୍ଡଶେକ୍ କରେ। ଗୁହ ହାତଟା ବଢ଼େଇକି ହାଣ୍ଡସେକ୍ କରିଦେଲା।
ଓ ହୋ ଓ ହୋ ଆଉ।
ଏରା ଦେଖୁନୁ କେଡେ ଜୋର ହେଲେ ପାଟିକରୁସନ୍ତି।
ହଁ ବା ହେ ନାଇଁ ମଁ ଶୁଭୁନି ଶୁଭୁନି ମୋ ଟାରେ ମୋ ଫୋନରେ ଶୁଭୁଛି କି?
ହଁ।
ତା କେଡେ ତାର ପାଟି କରୁଛନ୍ତି ମ ଏକାଥରେ
ହଁ ବା ଏଡ଼େ ଜୋରେ ଆହୁରି ପାଟି କରୁଛନ୍ତି ତ କିଛି ବୋଲି କିଛି ଶୁଭାହୋଉନି।
ଏମିତି କଣ କିଆଣି ହଉଛନ୍ତି? ଗେମ ଖେଳିବ ଯେ ଏମିତି କଣ ମ।
ଲୁ ଆଉ ମିଲନ ଆଉ ଭୟରେ ଆଉ ଅଣ୍ଡା ଆଉ ନେଲାନି। କହିଲା କାଲି ରାତିରେ ଏ ନା ଆଉ କାଲି ରାତିରେ ହେ ଯିବି ତାପଛ ପଛେ ହେଇଗଲା। କହିଲା ନା ନାଁ ମ ତ ହେଲେ ଅଣ୍ଡା ଦିଅ ମୁଁ ନେବି ମିଲନ କହିଲା ନାଇଁ ଅଣ୍ଡା ନାହିଁ ଅଣ୍ଡା ମୁଁ ନେବି। ନି କି ସେ
ହ
ତାର ସକାଳୁ ଆସିକି ମିଳନ ଆସିକି ନେଲା ଅଣ୍ଡା।
ନାଇ ନା ନିଶା ହେଇଯାଇଥିବ ମ ଏ ପିଆପିଇ ଟିକେ କରୁଛନ୍ତି କିଛି ମୁଣ୍ଡରେ ଟେନସନ ରହୁଛି ତ କିଛି କରୁନାହାନ୍ତି ବୋଲି
ହୁଁ।
ସେଇଥିପାଇଁ ଆଉ
ଏ ବିଲ କହିଲା କହିଲା କହିଲା କାଲି ରାତିରେ ମୁଁ ଯାଇକି ଆସିକି ନେବି ମୁଁ କାଲି ରାତିରେ
ହ
ଏବେ ଆଉ ନେବିନି ଏବେରା କାଲି ସକାଳେ ଆସିକି ନେଇଯିବି ଏବେ ଆଉ ଯନା। ଆରେ ସକାଳ ଆସିଲା ନେଲା ପାଞ୍ଚ ଟା ତାର ଏବେ କଉଚି କଉଚି ପ କହିଲା କେ ଦେଲା ଯେ ଆଉ ହେଲଣି ସିଜିଲାଣିି ଭଲସେ
ଇଏ ତ ଭଲ ସିଝେଇ ନଥିବ ନା ସିଝିଲାଣି ଭଲସେ ଦେଶୀ ଅଣ୍ଡା ଆଉ।
ହଁ।
ହ ହଉ ଦେଖ ଆଉ।
ସେଇଟା କେଶର ଟା ଟିକେ ହଳଦିଆ ରହୁନି କି।
ହୁଁ କେଶ ଟା ହଳଦିଆ ରହିବ ଅଣ୍ଡାଟା ଆଇଁସିଣିଆ ଲାଗିବ ଟିକେ ଯାହା ହେଲେ ବି ନା ଆଉ।
ହଁ ଆଉ ମୁଁ କଣ କରେ କଣ ପାଖ ଦଉଥିଲି। ଓ କଞ୍ଚା ନାଖେ ଦେଖା ଯାଉଥିଲା ଡାଇରେକ୍ଟ ହଁ
କଣ ପାଇଁ ଆଁ
ମୁଁ ତ ଏମିତି କଞ୍ଚା ଆଣ୍ଡା ଖାଇଦଉଛି ଆଉ ଫଟେଇକି ଡାଇରେକ୍ଟ ପାଟିରେ ଆଉ ଏମିତି ସିଝା ସିଝେଇଲା ଆସିକି ପୁଣି କାଠ ଜାଳେ ଇଏ ତା କରେ ଇଏ କରେ ସେ କରେ।
ଆ ମତେରା ଭଲ ନୁହଁ ଆଉ ଅବାଗିଆ ଲାଗୁଛି।
ଖାଲି ଏଇଟା ହେଇଯବା ଗୋଟେ ଗଞ୍ଜାଟେ ଆଣିଲେ ହାରି ଏକାଥରେ ହେଇଯିବ। କମ୍ପ୍ଲିଟ୍ ହେ ଏକଥରକ ମାନେ ଦଶଟା। ଦଶଟା ଅଣ୍ଡା ବସେଇବି ଯାହାହେଲେ ଦ ଦ ଦଶଟା ଅଣ୍ଡା ବସେଇବି।
ଦଶଟା ଅଣ୍ଡାରୁ ଯାହେଲେ ବି ତିନିଟା ଆଣ୍ଡା କି ବେକାର ହବ ବଧେ।
ହଁ ଦିଟା କି ତିନିଟା ଖଣ୍ଡେ ଗୁଳିଆ କରିଦବ ଆଉ ଉ ଧରିନିଅ ଛଅ ଟା ଛଅଟା ହେଲେ ଛଅଟାରୁ ପାଞ୍ଚଟା ପା ପାଞ୍ଚଟା ବଞ୍ଚିବେ। ପାଞ୍ଚଟା ବଞ୍ଚିଲା ଆଲସିକି ଗୋଟେ କି ଦିଟା ଗଞ୍ଜା ବାହାରିପଡିଲା ଦି ହଜାର ଟଙ୍କା ଏକାଥରେ ହେଇଗଲା ଆରାମରେ ଆଉ କେ କେତ୍ କେତିଁଟା ଅଣ୍ଡା ପେଣ୍ଠି ଦିନ ହେଲା ଆସିକି ଅଣ୍ଟା ହାଡ ରସ ସବୁଯାକ କ ବିକା ହବ।
ଅଣ୍ଡା ବିିକା ହବ ତା ପରେ ଏଠୁ ଆଉ ଦେଖିକି ନହେଲେ ସେଠୁ ଆଉ ଗୋଟେ ପେଣ୍ଠି ଫେଣ୍ଟି କଣ ଆଣିଲେ ରହିଲେ ଆଉ।
ହୁଁ ଗୋଟେ ଅଣ୍ଡାକୁ ତ ଦଶ ଟଙ୍କା ନେଖାଏ ଗୋଟେ ଅଣ୍ଡାକୁ ଦଶ ଟଙ୍କା ନେଖାଏ। ମାଡ଼ ଗୋଡ଼।
ହଁ।
ଫଟା ଅଣ୍ଡା ଦଶ ଟଙ୍କା ଆସିକି ଇଏ ଯଦି କିଣିନବ ଯଦି ତିନଟା ଦେଇ ବାହାରକୁ ପଳାଉ ତିରିଶି ଟଙ୍କା ନା କଣ ଯେ‌।
ହଁ ବା।
ଏବେ କେତେ ଦିନ ହେଲାଣି?
ଏବେ ଛଅ ମିନିଟ ହେଇଛି।
ଛଅ ମିନିଟି ଆହୁରି ଏକାଥରେ ଚାରି ମିନିଟି।
ହଁ ବା ଏ ପଳେଇବ ସାଙ୍ଗେ ସାଙ୍ଗେ ଚାରି ମିନିଟ କେତେ ସମୟ ଲାଗିବ କି।
ହଁ।
ଏମିତି ତ କଥା ହେଇ ହେଇ ଛଅ ମିନିଟି କେଡ଼େ ଶୀଘ୍ର ହେଇଗଲାଣି।
ହୁଁ ଏତିକି କଥା ହେଇକି।
ଓ ହଉ ଆଉ।
ଏ ଦେଖିବା କୋଉ ଦିନ ହବ ଯଦି ଆସି ସାଇଲେ କହୁଥିଲା ନବ ବୋଲି ଗଞ୍ଜାଟେ।
ଗଞ୍ଜା ଟେ କଣ କରବ ଖାଇବ କୋଉଠି କଲେଜ୍ ରେ ଖାଇବ ନା ଘରେ ମ?
ଘରେ କରି ଖାଇ ହବ। ମାନେ ତାଙ୍କ ପାନ ଖାଇ ତାପସ ଏଇନା ଟିକେ ଅଁ ଆ ଏଗୁରାକ ପ୍ରଥମଥର ଦେଶୀ କୁକୁଡ଼ା।
ଓ ତାପସ ଭାଇନା ଘରେ ତା ତା ଭିଣେଇ?
ହଁ ତାଏ ତା ଭିଣେଇ ଭିଣେଇ ନୁହଁମ ଏଇ ଯୋଉ ଇଏ ତା ଭାଇନା।
ହଁ
ତା ମିଟି ଆନିବୁ ଝୁଅ ବାହା ହେଇଛନ୍ତି।
ଓ ହୋ ହଁ ହଁ।
ହଁ ସିଏ ଏଇ ଆଇଁଷ ପ୍ରେମୀ ତ।
ଓ ହୋ।
ଆମେ ଆମେ ସବୁ ଆଣିଛୁ କଁ କହିଲୁ ପାଁଶ ଟଙ୍କା ଆଣିକି ହଜାର ଟଙ୍କାର ବିକି ଦେଲା ହଁ ସ ସବୁ। ପାଁଶହ ରେ ପାଁଶହ ଲାଭ। ପୁଣି ଆଉ ଥରେ ପାଁଶ ଟଙ୍କା ନେଇକି କିଣି କି ଆଣିକି ପୁଣି ଆଉ ଗୋଟେ ତାକୁ ଦେଲୁ ହଉଛି ନାଇଁ କିଣିକାଣି ବିକିବା କିଣିକି ଆଣି ଖାଲି ବିକିବା।
ହଁ ଆଉ କିଛି ନାହିଁ ମ କିଣିିକାଣି ଖାଲି ବିକା ହବ ଏଇ ରବିବାର ର ଜୁଆଡେ ପଳେଇଲେ ହାଟକୁ ସେଇଠୁ ଶସ୍ତାରେ ଆଣିକି ଏଠି ଆମେ କଣ କରୁଥିଲୁ କି ଆମେ ଯେତେବେଳେ ମୁନା ଆଉ ମୋର କୋଚିଙ୍ଗ୍ ଟାଇମ୍ ରେ ଏମିତି କରିବୁ କୋଚିଙ୍ଗ୍ ଛୁଟି ହେଲା ମାତ୍ରେକେ ରବିବାର ରବିବା ଅବିକାତ କୋଚିଙ୍ଗ୍ ଯିବୁନି ଆମେ ଆଉ ଯିବୁ ଏକାଥରେ କେ ସ୍କୁ ସ୍କୁଟି ନେଇକି ଯିବୁ ଡାଇରେକ୍ଟ ଯାଇକି ଆଣିବୁ ଯାହା ହେଲେ ବି ଦିଟା ଖଣ୍ଡେ କୁକୁଡ଼ା ଧରିଆକୁ। ଦିଟା ଆଣିକି ଆଣିକି ତାକୁ ବିକା ବି ଗଞ୍ଜାଟା ଗୋଟେ ଦିଟା ଗଞ୍ଜା ହଉ କି ଦିଟା ପେଣ୍ଠି ହଉ।
ଗଞ୍ଜା ଗୋଟାକ ଗଞ୍ଜା ଗୋଟାକ କେତେ ଟଙ୍କା ନେବେ?
ପାଁଶହ ଟଙ୍କା ଛଅଶହ ଟଙ୍କା ଏମିତି ପଡୁଥିଲା।
ହୁଁ ଆ ଇଏ କହୁଛି ମୁନା କହୁଛି ତାଠୁ ଆଣିଆ ବୋଲି ସାତଶହ ଟଙ୍କାରେ।
ସାତଶହ ଟଙ୍କା ଯେ ତା ଗଞ୍ଜା ଯେ ସେଟା ବଡ ଗଞ୍ଜା ସେତେ ନୁହଁ। ମୁଁ କଁ ଦେଖିନି କି ତା ଗଞ୍ଜାଗୁରା ଟିଆଁ ଟିଆଁ ଗଞ୍ଜାଗୁରା।
ଏଇଠୁ ନ ହେଲେ ଆଠୁ ଆହୁରି ବଡ ବଡ ଉଞ୍ଚା ହାଟରେ।
ହଁ।
ଓ ହୋ।
ଆମ ଗାଁ ରେ କାଲି କାର ଗୋଟେ ଗଞ୍ଜା ଥିଲା ଯେ ବଧିଆ ଟା ନା କଣ ଯେ ସେଇଟା ଆଣି କଣ କରିବ ଖାଲି ଦି ହଜାର ପୁଣି କହୁଚି ହେଟାକୁ।
ଦି ହଜାର କଣ ଏତେ ଟା ଭାବିଲା ନା କଣ ମ।
ବଧିଆ ଟା ପରା ଖାଇବେ ବୋଲି ଖାଇବେ ବୋଲି ତାଳୁକୁ ପଚାରିଲ ତା ପାସ୍ୱାଡ଼ କଣ?
ଆଉ ପାସ୍ୱାଡ କଣ କିରେ। ୱାନ ଫୋର ସେଭେନ ଟୁ ଫାଇପ ଏଇଟି।
ୱାନ ଫୋର ସେଭେନ ଟୁ ଫାଇପ ଏଇଟି ୱାନ ଫୋର ସେଭେନ
ଟୁ ଫାଇପ ଏଇଟି,
ହଉ ଆଉ।
କେତେ ମିନଟି ହେଲାକି?
ଟାଇମ ଆଉ ଅଛି ହଁ ଦଶ ସେକେଣ୍ଡ ନାଇଶରି କୋଡ଼ିଏ ସେକେଣ୍ଡ।
କୋଡିଏ ସେକଣ୍ଡ ଏବେ ଏଇଠି ଏକ ଦୁଇ ତିନି ଯାଏ ମତେ ଇଲାଳକୁ ଅଧାରୁୁ ଅଧିକ ଜାଇ ଥିଵ ଚାର
ହଁ ପରା ଏବେତ ଆଉ ରହିଲା ଏଠି ତେର ସେକେଣ୍ଡ ବାରସେ ସେକେଣ୍ଡ ଆଉ।
ବିଲେଇ ଭାଇ ଭିତର ଆଡେ ଏକୁଟିଆ ଗଲାଣି। ସ୍କୁଟି ନେଇକି ଗଞ୍ଜେଇ ସିଗାରେଟ ଟାଣୁନିମ।
ଓହୋ ହେଇଗଲା ରଖିଦଉଚି।